ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ହଁ ମ୍ୟାଡ଼ାମ୍ କୁହନ୍ତୁ?
କେମିତି ଅଛନ୍ତି?
ମ୍ୟାଡ଼ାମ୍ ଆପଣଙ୍କ ଭଏସ୍ଟା ଟିକିେ ଆସୁନି ଟିକେ ଆଉ ଲାଉଡ଼୍ଟି କୁହନ୍ତୁ?
ଆଚ୍ଛା ମ୍ୟାଡ଼ମ୍ କେମିତି ଅଛନ୍ତି?
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି ଆଉ ଖାଇବା ପିଇବା ସରିଲାଣି?
ହଁ ସରିଲାଣି ଆଉ ଆପଣଙ୍କର?
ହଁ ମୋର ବି ଏବେ ସରିଲା।
ଆଚ୍ଛା ଆଜି ଆଉ କଣ ଖାଇଲେ?
ଆଜି ଆମର ହେଇଥିଲା ଭାତ ଡାଲି ଆଉ ମୁଢ଼ି ଘାଣ୍ଟ।
ଆଚ୍ଛା ଆଉ ମୁଢ଼ି ଘାଣ୍ଟ ଆପଣଙ୍କୁ ଭଲ ଲାଗେ କି?
ହଁ ଆମ ଘରେ ସମସ୍ତଙ୍କର ପ୍ରିୟ ମୁଢ଼ି ଘାଣ୍ଟ ଏଇ ଟିକେ ବାର ହେଲେ ଆମେ ମୁଢି ଘାଣ୍ଟ କରି ଖାଇଦଉ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ମୋତେ ଟିକେ ତାହେଲେ ତା ବିଷୟରେ କିଛି କହିବେ କି କେମିତି କଣ ହୁଏ? ଏ ଆକ୍ଚୁଆଲି ଆମର ସେ ମୁଢ଼ି ଖାଆନ୍ତି ହେଲେ ସେମିତି ଘାଣ୍ଟ ବିଷୟରେ କିଛି ତ ଆମେ ଜାଣିନୁ। ଏଇ ନର୍ମାଲି ଯେଉଁ ମୁଢ଼ି ପିଆଜ ଟମାଟୋ କଞ୍ଚଲଙ୍ଗୀ ଏଇ ଏମିତି ହିଁ ଖାଆନ୍ତି।
ଆଚ୍ଛା ଆଚ୍ଛା ମୁଁ ହଁଁ ମୁଁ ନିଶ୍ଚିତ କହିବି ଆପଣ ଯୋଉ ମୁଢି ଘାଣ୍ଠ ଭାବୁଛନ୍ତି ଏକଚୁଆଲି ଏଇ ମୁଢ଼ି ଘାଣ୍ଟ ସେଇ ମୁଢ଼ି ଘାଣ୍ଟ ନୁହେଁ।
ନାଇଁ ଆମର ଜଉଟା ମୁଢୀଟା ତାକୁ କଣଗୋଟେ ଝାଲମୁଢି ଏମିତ ତି କଣ କୁହନ୍ତି ହଁ।
ମାନେ ଏବେ ମୋ ଭଏସ୍ କ୍ଲିୟର୍ ଶୁଭାଯାଉଚି।
ହଁ ହଁ ଆପଣଙ୍କ ଭୟେସରେ ସେ ଆଉ ଟିକେ ଲାଉଡ୍ଲି କହିଲେ ଭଲ ହୁଅନ୍ତା ଟିକେ
ଆଚ୍ଛା ଆଚ୍ଛା ଠିକ୍ ଅଛି ଏବେ ଶୁଭାଗଲା?
ହଁ ହଁ ଶୁଣାଗଲା ଏବେ।
ହଁ ମୁଢ଼ି ଘାଣ୍ଟ ମାନେ ଆମ ଏପଟେ ଏଇ କଟକ କେନ୍ଦ୍ରାପଡ଼ା ସାଇଟରେ ଆମର ଏପଟେ କୁହନ୍ତି ଆମର ଯୋଉ ମାଛ। ଆଉ ଚିଙ୍ଗୁଡ଼ି ଆଉ ଏଇସବୁ ଆଉ ମାଛ ମୁଣ୍ଡ। ସବୁ ପଢ଼ିକି ଯୋଉ ଘାଣ୍ଟଟା ହୁଏ ତାକୁ ଆମେ ମୁଢ଼ି ଘାଣ୍ଟ କହୁ।
ଆଚ୍ଛା ସେପଟେ ସେପଟେ ବୋଧେ ଏ ସେପଟେ ବୋଧେ ଏଇ ଡିଶଟା ବହୁତ ଫେମସ୍ ନା କଣ
ହଁ ହଁ ଆମର ଏପଟେ ସବୁ ବିବାହ ବ୍ରତ ସବୁ ମାନେ ଯେକୌଣସି ବି ଶୁଭ କାର୍ଯ୍ୟ ହଉ କିମ୍ବା ଏମିତି ଅ ଯୋଉ ମଲା ଘରେ ବି ଯୋଉ ଆଇଁଷ ଯୋଉ ଦିନ ଛୁଅନ୍ତି। ସବୁ ଆମର ଅକେଜନରେ ଏଇ ମୁଢ଼ି ଘାଣ୍ଟ ହେବାଟା ସୁନିଶ୍ଚିତ।
ତାହେଲେ ସେଇଟା ତାହେଲେ ସେପଟ ସାଇଟ ମାନେ ଆପଣଙ୍କ ପଟର ଗୋଟେ ସ୍ପେଶଆଲ୍ ଡିସ୍ ଆଉ କଣ।
ହଁ ସ୍ପେଶଆଲ୍ ଡିସ୍ ନିହାତି ଭାବରେ।
ଆଚ୍ଛା ଆଚ୍ଛା ହଉ ହଉ ମ୍ୟାଡ଼ାମ ତାହେଲେ କୁହନ୍ତୁ କେମିତି କଣ ବନା ହୁଏ ମୁଁ ବି ଥରେ ଟ୍ରାଏ କରିକି ମୋ ଘର ଲୋକ
ହଁ ହଁ ଆପଣ ବି ନିହାତି ଟ୍ରାଏ କରିବେ ମୁଁ ଆପଣଙ୍କୁ କହୁଛି ଦେଖିବେ ବହୁତ ଟେଷ୍ଟି ଲାଗିବ। ଆ ଫାଷ୍ଟ ତ ଆମେ କଣ କରୁ ନା ମାଛ ଆଉ ଚିଙ୍ଗୁଡ଼ି ନେଇ ଆସୁ, ତାପରେ ଆମେ ନର୍ମାଲି ଆମର ଯଉ ଘାଣ୍ଟ ତରକାରୀ ପ୍ରସ୍ତୁତ କରିବା ପାଇଁ ଯୋଉ ସବୁ ପରିବା ହଁ ଯେମିତି ଆଳୁ କଦଳୀ ଖମ୍ବ ଆଳୁ ସାରୁ ଅ ଅନ୍ୟାନ ପରିବା ବିନ୍ସ ପୋଟଳ ଏ ସବୁ ପରିବା ଯାହାବି ଥିବ ସେସବୁକୁ ଯୋଉଭଳିଆ ଘାଣ୍ଟ। କରିବା ପାଇଁ କଟାଯାଏ ସେଇ ସାଇଜରେ କାଟିଦେବେ ପୁଣି ଏଇ ଯେଉଁ ମାଛ ମାଛ ଆଉ ଚିଙ୍ଗୁଡ଼ି ଥିବ ତାକୁ ଭଲକି ଧୋଇକି ତାକୁ ଭଲ କିନା କାଟିକି ଯୋଉ ଭଳିଆ ଭାବରେ ପକାଯାଏ ତାକୁ ଟିକେ ଭାଜିଦେବେ ମାଛକୁ ଭାଜିଲା ବେଳେ ଟିକେ ରୋଷ୍ଟ କରି ଭାଜିଦେବେ
ହେଲେ ମ୍ୟାଡ଼ାମ୍ ମାଛଟା ଖାଲି ଖାଲି ମାଛ ପ ପକେଇଲେ ହୁଏ ନା ମାଛ ଚିଙ୍ଗୁଡ଼ି ଦିଟା ଯାକ ପକେଇବାକୁ ପଡେ?
ନାଇଁ ଆପଣ ଯଦି ଖାଲି ମାଛ ପକେଇବେ ତ ସେ ମାଛ ଘାଣ୍ଟ ହବ। ଯଦି ଖାଲି ଚିଙ୍ଗୁଡ଼ି ପକାଇବେ ତ ଚିଙ୍ଗୁଡ଼ି ଘାଣ୍ଟ ହବ ଯଦି ମାଛ ଚିଙ୍ଗୁଡ଼ି ଦିଇଟା ଯାକ ପକ ତେବେ ତ ସିଏ ହେଇଗଲା ଆମ ମୁଢ଼ି ଘାଣ୍ଟ।
ଆଚ୍ଛା ଆଚ୍ଛା।
ହଁ ତ ଆପଣ ସେଇ ମାଛଟାକୁ କଣ କରିବେ ନା ରୋଷ୍ଟ କରିକି ଭାଜିଦେବେ। ରୋଷ୍ଟ କରିକି ଭାଜିଦେଲେ ସେ କଣ ହବ ନା ଆମର ଯୋଉ ଯେତେବେଳେ ତାକୁ ଆମେ ମ୍ୟାସ୍ କରିକି ଯେତେବେଳେ ପକେଇବା ତରକାରିରେ ସେ ସବୁ ପଟେ ଭଲ ଭାବରେ ମିଳେଇ ହେଇଯିବ।
ଆଚ୍ଛା ହେଲେ ମ୍ୟାଡ଼ମ୍ ଯୋଉ ତରକାରିଟା ଯୋଉ ତର କେଳିଟା କରାଯିବ ଆପଣ ତ କହିଲେ ପରିବେଶ ସବୁ ଏମିତି ପଡ଼େ ହେଲେ ସେ ତର ତକାରିର ପ୍ରସ୍ତୁତିଟା କେମିତି କରାଯିବ?
ହଁ ମୁଁ ସେଇଆ କହୁଛି ଶୁଣୁନାହାନ୍ତି ପ୍ରଥମେ ଆମେ ମା ମାଛ ଚିଙ୍କୁୁଡ଼ିକୁ ଭାଜିଦେବା ଭଲରେ ସୋରିଷ ତେଲ ହ ସୋରିଷ ତେଲରେ ହଳଦୀ ଲୁଣ ଗୋଳେଇକି ମାଛ ଆଉ ଚିଙ୍ଗୁଡିକୁ ଭାଜିଦବା ଭାଜି ଦେଇ ସାରିକିନା ତାପରେ ଆମେ କଣ କରିବା ତରକାରୀ ପ୍ରସ୍ତୁତ କରିବା ଫାଷ୍ଟ ପ୍ରଥମେ ଜିରା ଆଉ ଆଁ ଆମର ଗରମ ଉଁ ଉଁ ଯାହା ରହିଲା ଗରମ ମସଲା ଯାହା ରହିଲା ଗୋଟା ମସଲା ଗରମ ଗୋଟା ମସଲା ସେ ସବୁକୁ ତେଲରେ ଫୁ ଦେଇ ଦବା ତାପରେ ପିଆଜ ପକେଇ ଦବା ପିଆଜ ପକେଇସା ପିଆଜ ଟିକେ ଟିକେ ନାଲି ହେଇ ଆସିଲା ବେଳେ ମସଲା ପକେଇଦେବା ତାପରେ ଆମେ ଅଲଗା ଯୋଉ ପରିବା କାଟିକି ରଖିଥିବା ତାକୁ ଯଦି ଆପଣ ଚାହିଁବେ ଟିକେ ତେଲରେ ଭାଜିକି ବି ପକେଇ ପାରିବେ। ନହେଲେ ସେମିତି ଖାଲି ବି ପକେଇ ପାରିବେ ଆପଣଙ୍କ ଇଚ୍ଛା ଅନୁସାରେ ଆପଣଙ୍କ ପ୍ରିଫ୍ରାନସ୍‌ ସବୁ ଅନୁସାରେ ଆପଣ ଯାହା କରିବାକୁ ଚାହିଁବେ କରିପାରିବେ ତାପରେ କଣ କରିବେ ନା ମ୍। ଆମର ଯୋଉ ବୁଟ ଯାଇ ଜାଣିଛନ୍ତି ନା।
ହଁ ହଁ ଯୋଉ ଯୋଉ ଟାକୁ ଆମେ ଚଣାାଯାଇ ଯୋଉ
ହଁ ହଁ ସେଇ ସେଇ ସେଇ ଚଣାଯାଇ ସେ ଚଣା ଯାଇ କି ଭିଜେଇକି ରଖି ଦେଇେଇଥିବେ ସେଇ ଚଣା ଯାଇ ଆଉ ସେଇ ପରିବା ଏଇ ସବୁକୁ ଟିକେ କେ ତେଲରେ ଭାଜିକି ବି ପକେଇଦେଲେ ହବ ଖାଲିରେ ବି ପକେଇଦେବେ। ମସଲା ପକେଇଦବେ ତାପରେ ସେ ଏକା ସାଙ୍ଗରେ ତାକୁ କଷିବେ। ସିମ୍ ରେ ରଖି
ହେଲେ ମ୍ୟାଡ଼ାମ ଚଣା ଯାଇଟାକୁ ଆଗରୁ ଚଣା ଜାଇଟାକୁ ଆଗରୁ ସିଝେଇ ଦେବାକୁ ପଡ଼ିବ ନା ସେଇ ଯୋଉ ପରିବା ସହିତ କଣ ସେ ସିଝିବ ଭଲ
ହଁ ନାଇଁ ଆପଣ ଯଦି ଭାଜି ଦେବେ ତାହେଲେ ସେ ସିଜିଯିବ ନା ତା ସହିତ। ନହେଲେ ସିଝିେଇଦେଲେ ହେବ କିନ୍ତୁ ଯଦି ଘଣ୍ଟାଏ ଦେଢ଼ ଘଣ୍ଟା ଆଗରୁ ବତେରେଇ ଦେଇଥିବେ ସେ ସେ ଟିକେ ଟିକେ ପାଣିରେ ବତରି ଗଲେ ସେ ଟିକେ ସିଝିଲା ଭଳିଆ ହେଇଯାଇଥିବ ଏକ୍ସଟ୍ରା ସିଝେଇବା ବି ଦରକାର ନାହିଁ।
ଆଚ୍ଛା।
ହଁ ତାପରେ ଆମେ କଣ କରିବା ନା ସେଇ ଉଁ ଯେଉଁ ଆମର ପରିବା ପତ୍ରକୁ ମସଲା ଦେଇ କଷୁଥିବା। ତାହିଁରେ ଟିକେ ଫିସ୍ ମସଲା ଆଉ ଯାହାବି ଅନ୍ୟାନ୍ୟ ମସଲା ଆପଣ ଯାହା ଚାହିଁବେ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ମସ୍‌ ଲା ଗୁଣ୍ଡ ଯାହା ଚାହିଁବେ ତାହା ଦେଇପାରିବେ ଏମିତି କରିକି ସିମ୍ ରେ ଆମେ କୋଡ଼ିଏ ପଚିଶ୍ ମିନିଟ୍ ତାକୁ ସିମ୍ ରେ ହିଁ କଷିବା। କଷି ସାରିଲା ପରେ କଣ କରିବା ଗରମ ପାଣି ଦେଇ ଦେବା। ତ ଏଇଭଳି ଭାବରେ ଆମର ଘାଣ୍ଟଟା ପ୍ରସ୍ତୁତ ହେଇଯିବ।
ହୁଁ।
ତାପରେ ଘାଣ୍ଟ ପ୍ରସ୍ତୁତ ହେଇ ସାରିଲା ପରେ ଆମେ କଣ କରିବା ନା ସେଇ ଯୋଉ ମାଛ ରୋଷ୍ଟ କରି ଭଜା ହେଇଥିବ। ତାକୁ ଆମେ ଟିକେ ଏମିତି ଛେଚିଲା ଭଳିଆ କରିକି ନହେଲେ ଏମିତି ହାତରେ ଛିଣ୍ଡେଇକି ପକେଇଦେବା ସେଇ ଘାଣ୍ଟ ତରକାରିରେ ହେଲା ଆଉ ଚିଙ୍ଗୁଡିକୁ କି ସେଇଭଳିଆ ଗୋଟା ଛାଡ଼ିଦେବା ମାନେ ଯୋଉ ଭଳିଆ ଆମେ ଭାଜିକି ରଖିଥିବା ହଳଦୀ ଲୁଣ ଦେଇକି। ତାକୁ ଗୋଟା ଛାଡିଦବା। ସ୍ପେସିଆଲି କଣ କରାଯାଏ ନା ମାଛ ମୁଣ୍ଡ ଆଉ ମାଛ ଲାଞ୍ଜ ସେଇ ଦୁଇଟାକୁ ଗୋଟେ ଏମିତି ଜରିଫରି ଭିତରେ ରଖିକି ତା ଉପରେ ଏମିତି କିଛି ଏମିତି ହେମଦସ୍ତା ଆର ଯୋଉ ବାଡ଼ି ଥାଏ ହଁ ବଲ ଭାବରେ କାହିଁକି ନା ମାଛ ଲାଞ୍ଜ ମାଛ ମୁଣ୍ଡ ରହିଯାଏ ସ୍ମାସ୍‌ ନକଲେ ଭଲ ଭାବରେ ନା। ହଁ ତେଣୁକରି ତାକୁ ତାକୁ ଭଲ ଭାବରେ ଗୁଣ୍ଡ କରିଦବା ମାଛ ମୁଣ୍ଡକୁ ବି ଆଉ ଲାଞ୍ଜକୁ ବି। ତାପରେ ତାକୁ କୁ ଆମେ କଣ କରିବା ନା ଯେମିତି ଆପଣ ଜାଣିଛନ୍ତି ଛିଞ୍ଚଡ଼ା ଖାଇଛନ୍ତି କେବେ?
ହଁ ହଁ ଛିଞ୍ଚଡା ଯୋଟା କେବଳ ମାଛ ମୁଣ୍ଡ ଆଉ ଲା ଞ୍ଜରେ କରେ ଯାଏ ମୋ ମାଆ ବହୁତ ବଢ଼ିଆ ସେ ବନାନ୍ତି ସେଇଟା।
ହଁ ହଁ। ସେଇ ଛିଞ୍ଚଡା ଯଉ ସେଇ ଛିଞ୍ଚଡା ହିଁ ମାନେ ଛିଞ୍ଚଡାରେ ଯଉ ଭଳିଆ ଭାବରେ ଗୁଣ୍ଡ କରି ପକାଯାଏ ସେମିତି ହିଁ ଏକ୍ଜାକ୍ଟଲି ଗୁଣ୍ଡ କରିକି ନା ତାହିଁରେ ପକା ହବ ତାପରେ ପକ୍ ପକେଇବା ପରେ ଆମେ କଣ କରିବା ତାକୁ ଟିକେ ସିମ୍ କରିଦବା ହେଲା ସିମ୍ କି ଘୋଡେଇ ଦେବେ କାହିଁକି ନା ଦେଖନ୍ତୁ ଅଲ୍‌ରେଡ୍ଡି ଘାଣ୍ଟ ତରକାରୀ ବି ପ୍ରସ୍ତୁତ ହେଇସାରିଲାଣି। ପୁଣି ଏପଟେ କଣ ହେଲାଣି ନା ମାଛ ବି ଆଉ ଚିଙ୍ଗୁଡି ବି ଆମର ସିଜି ଯାଇଚି ଅଲରେଡି। ଆମେ ଖାଲି ତାକୁ ଏଥିପାଇଁ ଘୋଡେଇକି ରଖୁଚେ ଯେ ସେଇ ଯଉ ଘାଣ୍ଟର ଯଉ ଝୋଳ ଫୋଳ ସେ ଯାହା ବିି ମସଲା ଆମେ ପକେଇଚେ ଏ ମାଛ ଚିଙ୍ଗୁଡି କୁ ଭେଦିବ ଆଉ ମାଛ ଚିଙ୍ଗୁଡି ବି ଘାଣ୍ଟ କୁ ଭେଦିବ ମାନେ ଏଇଟା ପୁରା ମୁଢି ଘାଣ୍ଟ୍ ଏଟା ଭଲ ଭାବେରେ ପ୍ରସ୍ତୁତ ହବ ତାପରେ ଆମେ କଣ କରିପାରିବା ନା କିଛି ଯେମିତି ଆମେ ଧନିଆ ପତ୍ର ହେଇଗଲା କିମ୍ବା ଯଦି ଧନିଆ ପତ୍ର ନାହିଁ ଆମର ମେଥି ପତ୍ର ହେଲା ଏଇସବୁକୁ ଟିକେ ଘୋଡ଼େଇକି କିମ୍ବା ଆଉ ଗରମ୍ ମସଲା ଗୁଣ୍ଡ ଯଉ ଆସେ ସେଇ ସବୁକୁ ପକେଇଦବେ ପକେଇ ଦେଇ ସାରିକି ତାକୁ ଘୋଡେଇ ଦେବେ। ତାକୁ ଘୋଡେଇ ଦେଲା ପରେ ଦେଖିବେ ତାପରେ ଆପଣ ନିଜେ ଫିଲ୍ କରିବେ ଗୋଟେ ବଢିଆ ବାସ୍ନାଟେ ଆସିବ।
ଆଚ୍ଛା ହେଲେ ମ୍ୟାଡ଼ାମ୍ ଯଉ ମୁଢ଼ି ଘାଣ୍ଟ କହିଲେ ମାନେ ଏଇଟା ତ ଆମର ଗୋଟେ କଣ ସେ ମାଛ ଚିଙ୍ଗୁଡି ସବୁ ପଡିଲା ହେଲେ ଯଉଟା ଆମେ ମୁଢି ଯଉ ଖାଉଚୁ ମାନେ ସେଇ ମୁ ଢି ବି ଏଇଥିରେ ପଡେ ନା ସେଇଟା ପଡେନି ନା ସେଇ କେବଳ ସେ ଡିସ୍ ତାର ନାଁଟା କୁ ମୁଢ଼ି ଘାଣ୍ଟ
ନାଇଁ -ନାଇଁ -ନାଇଁ- ନାଇଁ ଆକ୍ଚୁଏଲି ସେଇ ମୁଢ଼ି ସହିତ ଏଇ ମୁଢ଼ିର କୌଣସି ବି
ଆଚ୍ଛା ମାନେ ସେ ଯଉ ଏଇ ମାନେ ଏଇ ଯଉ ଡିସ୍ ଟା ଏଇ ଡିସ୍ ଟା ନାଁ ହଉଚି ମୁଢ଼ି ଘାଣ୍ଟ କିନ୍ତୁ ଆମେ ଯଉ ଆକ୍ଚୁଆଲି ମୁଢ଼ି ଖାଉଚୁ ସେ ମୁଢି ଏଥିରେ ପଡେନି।
ନା- ନା -ନା ଇଏ ଯେହେତୁ ମାଛ ଆଉ ଚିଙ୍ଗୁଡି ଦୁହେ ଯାକ ମିଶିକି ପଡେ ତେଣୁକରି ୟାକୁ କୁହାଯାଏ ମୁ଼ଢି ଘାଣ୍ଟ।
ଆଚ୍ଛା ଏ ମୁଁ ସେତେବେଳୁ ମାନେ ଭାବୁଚି ଯେ ଏଇ ଯଉ ଡିସ୍ ଟା ପ୍ରସ୍ତୁତ ହେଲା ଯେ ବୋଧେ ଶେଷରେ ସେ ମୁଢିକୁ ବୋଧେ ଗୁଣ୍ଡ କରି ପକାଯେ କିମ୍ବା ମୁଢି କୁ ପକାଯାଏ ବୋଧେ ତାହାର କିଛି ପ୍ରସ୍ତୁତି ବୋଲି ମୁଁ ସେୟା ହିଁ ଭାବୁଥିଲି ତାହେଲେ ବଢିଆ ଜିନିଷଟେ ମ୍ୟାଡାମ୍ ଆପଣ ସେୟାର୍ କଲେ ଆଉ।
ହଁ ଏଇ ଦେଖିବେ ଥରେ ଆପଣ ଟ୍ରାଏ କରି ଖାଇବେ କି ବହୁତ୍ ଟେଷ୍ଟି ଲାଗେ।
ହଁ ନିଶ୍ଚିତ ନିଶ୍ଚିତ ରୁପେ ମ୍ୟାଡାମ୍ ମୁଁ ଥରେ ଏଇ- ଏଇ ଡିସ୍ ଟା ଟ୍ରାଏ କରିବି। ଆଉ ହେଲେ ମ୍ୟାଡାମ୍ ଏଇ କି ଏ-ମାନେ ମୁଁ ଭାବୁଚି ଆକୁ ଆମେ ଭାତ ରୁଟି ଯଉଥିରେ ବି ଖାଇପାରିବା ନା?
ହଁ ଭାତ ରୁଟି କଉଥିରେ ବି ଖାଇପାରିବେ। ଆଉ ଯେହେତୁ ରୁଟ୍-ହଁ ଯେ କାହିଁକି ନା ଦେଖନ୍ତୁ ଆମକୁ ରୁଟି ରେ ଖାଇଲା ବେଳେ ଟିକେ ଝୋଳ ଥିଲା ବାଲା ଜିନିଷ ଖାଇଲେ ଭଲ ଲାଗେ କିମ୍ବା ଗ୍ରେଭି ଥିବ। ଭଜା ଭଜି ଖାଇପାରିବେନି ଇଏ ତ ପୁରା ଗ୍ରେଭି ଜିନିଷଟା।
ଆଚ୍ଛା ହଉ ତା ଆପଣ ବହୁତ୍ ବଢ଼ିଆ ଭାବରେ ସେ ସୁନ୍ଦର ଭାବରେ ଏ ଜିନିଷଟାକୁ ମୋତେ କହିଲେ ଆଉ ମୁଁ ନିଶ୍ଚ୍ ନିଶ୍ଚିତ ରୁପେ ଏଇ ଡିସ୍ ଟା ଟ୍ରାଏ କରିବି ଆଉ କରିକି ମୁଁ ମୋ ପରିବାର ଲୋକଙ୍କୁ ଖୁଏଇବି ମଧ୍ୟ ଆଉ ଯେତେ ମୁଁ ନିଶ୍ଚିତ ରୁ ମୁଁ ଆପଣଙ୍କୁ ବି ସେୟାର୍ କରିବି ଯେ ମୁଁ ପ୍ରସ୍ତୁତ କଲା ପରେ ଏଇ ଜିନିଷଟା କେମିତି କେମିତି କଣ ଲାଗିଲା ଗୋଟେ ନୂଆ ଜିନିଷଟେ ମୋତେ ଶିଖିବାକୁ ମିଳିଲା ମୁଁ ବହୁତ ଥର ଶୁଣିଛି ମୁଢ଼ି ଘାଣ୍ଟ ବିଷୟରେ ଶୁଣିଛି ଯେ ମାନେ ଗୋଟେ ମୁଢ଼ି ଘାଣ୍ଟ ଥାଏ କିନ୍ତୁ ମୁଁ କେବେ ତା ମୁଁ ଖାଇନି ଆଉ ଏଇଭଳିଆ ଏଭଳିଆ ତାର ପ୍ରସ୍ତୁତି ବୋଲି ମଧ୍ୟ ଜାଣିନଥିଲି। ତ ଆପଣ ବହୁତ ଭଲ ଭାବରେ ସୁନ୍ଦର ଭାବରେ ମୋତେ ବିସ୍ତୃତ ଭାବରେ କହିଲେ। ଉ ଆଉ ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ ଆଉ ମାନେ ମୁଁ ତ ଭାବୁଛି ଆ ଆପଣ ଏଇଭଳିଆ ହିଁ ବହୁତ ସୁନ୍ଦର ସୁନ୍ଦର ଆଇଟମ୍ ସବୁ ବନଉଥିବେ ଆଉ ବହୁତ
ନାଇଁ ଆପଣ ଆପଣ ନିହାତି ଥରେ ବନେଇକି ବନେଇକି ଦେଖନ୍ତୁ ଏଇଟା ବହୁତ ବଢ଼ିଆ ଲାଗିବ। ତାପରେ ଆପଣ ମୋତେ ନିହାତି ସେୟାର କରିବେ ଆଉ।
ହଁ ହଁ ଆଜ୍ଞା ଠିକ୍ ଅଛି ଠିକ୍ ଅଛି ମ୍ୟାଡ଼ାମ୍ ହଉ। ହଉ ମ୍ୟାଡ଼ାମ୍ ଆପଣଙ୍କ ଦିନ ଶୁଭମୟ ହେଉ।
ଆପଣଙ୍କର ବି ମ୍ୟାଡାମ୍ ଥ୍ୟାଙ୍କୟୁ ଏତେ ସମୟ ଶୁଣିବା ପାଇଁ ଧନ୍ୟବାଦ ମ୍ୟାଡାମ୍।